ହାଲୋ ହୁଁ କ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
କଣ କରୁଚ।
ଆଜ୍ଞା ଏଇ ବସିଥିଲି। ଆକଚୁଆଲି ଆପଣ ଯୋଉ ସେଟା ପଠେଇ ଥିଲେ। ସେଇଟା ଏମିତି କଣ ପାଇଁ ଆସୁଚି ଯେ?
ସେଇଟା ଆମର ରିଫ୍ରେେଶ ହେଇନି ବୋଧେ ସେଇଥିପାଇଁ ଆସୁଥିବ।
ଆଛା ମୋର ରିଫ୍ରେଶ ହେଇନି।
ହୁଁ ହୁଁ ହୁଁ ଭାଇ ଟିକେ ଉ ହାଲୋ। ହେଟା ଟିକେ ଫ୍ୟାନ ଟା ଦେଇଦେ ହ୍ୟାଲୋ,
ହଁ ଶୁଣା ଯାଉଛି?
ହଁ ଶୁଣାଯାଉ ଶୁଣାଯାଉଚି।
ଓକେ।
ହୁଁ। ଆଉ କଣ ଖାଇଲ?
ନା ଭାତ ଚିକେନ ତରକାରୀ।
ଏଁ। ଭାଟ ଆମିଷ।
ଆଜ୍ଞା।
ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା।
କଣ ହେଲା କି ଏମିତି।
ମୁଁ କହିଲି ଆମିଷ ଖାଇଲ ଶୁଣିକି ମୁଁ ଶକ ହେଇଗଲି ମୁଁ କହିଲି ଆମିଷ ଖାଇବା ଲୋକ ନୁହଁ ତମେ।
ହ କାହିଁକି ହ।
ଜଗନ୍ନାଥଙ୍କ ମ। ମାନୁଛ ନା ସେଇଥିପାଇଁ ମୁଁ କହିଲି ଆମିଷ ଖାଉଛ ମୁଁ ସେଇଟା ସକ ହେଇଗଲି।
ମାନୁଛ ମାନେ। ଠାକୁରଙ୍କୁ ମାନେ ମାନ ମାନେ ହେଲେ ଏମିତି ଆଇଁଷ ଖାଏ।
ହୁଁ ହୁଁ ହୁଁ ହୁଁ। ମନ ଯଦି ଚାହୁଁଛି ସେଇଟା କିଛି ଅସୁବିଧା ନାହିଁ ମୁଁ କାହିଁ ଆମିଷ କହିଲେ ମୁଁ ସକ ହେତିକିରୁ ସହିତ ମୁଁ ପ୍ରାୟ କଥା ହେଇଚି କେହି ଗୋଟେ ଆଜି ପର୍ଯ୍ୟନ୍ତ କହି ନଥିଲେ ନା।
ଓ ହ ଆଚ୍ଛା ହଁ ହେଇଥିବ ବୋଲି ମୁଁ ଖାଏ।
ଆଜା ଭଲ ପାଅ।
ଭଲ ପାଏନି ଖାଏ କିନ୍ତୁ ଏମିତି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ହୁଁ।
ଆଜ୍ଞା ଆପଣ ଏବେ କଣ କରୁଛନ୍ତି ପା।
ଟିକେ ମୁଁ ସେଇ ଆସିଲି ଟିକେ ରେଷ୍ଟ ନେବି। ରେଷ୍ଟ ନେଇକି ରାତିରେ ବାହାରିବି ଆଉ।
ଓହ।
ବାହାରିବି ଟିକେ ସେ ଯୋଉ କହୁନଥିଲି ଯିବି କାମରେ।
ଆଛା ଆଛା।
ହୁଁ। ଆଉ କଣ କରିବା ପାନ ଦୋକାନ ଟେ ବନ୍ଦ ହେଇଯିବ ନହେଲେ ନା ମୋର ପାନ ଦୋକାନ ଟେ ଅଛି ଆଉ ଚାରି ପାଞ୍ଚ ଦିନ ହେଲା ପାନ ଦୋକାନ ଟା ବନ୍ଦ ଅଛି। ଅଛି ଆମର ପାନ ନ ଭାଙ୍ଗିଲେ କେମିତି କଣ କରିବା କାମ ତ କିଛି କରିବାକୁ ପଡିବ ନା। ଆଉ ଥୋଡି ନା କିଏ ବସିକି ଆମକୁ ପଇସା ଦବ।
ଆଜ୍ଞା।
ଆଉ ଆପଣଙ୍କର କଣ କାର୍ଯ୍ୟ କଣ?
ଆପଣଙ୍କୁ ଖାଇବା ସେଟାଇମ।
ଆଜ୍ଞା ଆଜ୍ଞା ଖାଇ ସାରିଲିଣି ଭାତ ଡାଲି ଖଟା। ପାମ୍ପଡ ଆଉ କୋବି ପନିର ତରକାରୀ ଖାଇଲୁ। ଆଉ ଆଉ ଗୋଟେ ବୁଟ ଆଳୁ ତରକାରୀ କରିଥିଲେ। ଖାଇକି ଆସିଲି ଆଉ।
ଆପଣ ନିରାମିଷ ଟୋଟାଲି ଖାଆନ୍ତିନି।
ନିରାମିଷ ନୁ ଆମିଷ ଟୋଟାଲ ଖାଏନି।
ଓ ସରି ଆମିଷ ଟୋଟାଲି
ନାହିଁ। ମୁଁ ଖାଏନି ଆଉ ମୁଁ ବି ଲୋକଙ୍କୁ ବହୁତ କହିଛି ଆପଣଙ୍କୁ ମାନେ ସେଇଟା କହିବାର ମୁଁ କହିବାର ମାନେ ହଉଛି ଦେଖନ୍ତୁ ମଣିଷ କୁ ବି କଷ୍ଟ ହୋଉଛି। ତ ତ ସେଥିପାଇଁ ମୁଁ ସମସ୍ତଙ୍କୁ କହିବା ଭାଇ ଆମିଷ ଫାମିଷ ଖାଉନି। କାରଣ ଆମେ ପାପର ଭାଗିଦାର ହେଇ ହେଇ ଯାଉଛୁ।
ଆଉ କିଛି ଲୋକ ଅଛନ୍ତି ମୋ ବାପା, ମା ବି ଖାଆନ୍ତି। ତା ପରେ ଆଗରୁ ପ୍ରବଳ ଖାଉଥିଲେ ଆଉ ଆମିଷ ଆସିଲେ ମତେ ସେ ସ୍ମେଲଲ ମତେ ଟିକେ ମାନେ ଭଲ ଲାଗେନି ସେ ଯୋଉ ବାସ୍ନା ଟା ମୋ ଦେହରେ ଯାଏନି ବିଶ୍ୱାସ କରିବେନି ମୁଁ ରାସ୍ତା କଡ଼ରେ ଗଲାବେଳେ ଯେତେବେଳେ କୌଣସି ଛେଳି କିମ୍ବା କୌଣସି କୁକୁଡା ଫୁକୁଡା ମରା ଯାଏ ତାଙ୍କର ଶବ୍ଦର ଯୋଉ ଆ ଯୋଉ ଶବ୍ଦ ଟା ଆସେ ସେଇଟା ମୋ ଦେହରେ ମାନେ କେମିତି ଗୋଟେ ଶିହରଣ ଖେଳିଦିଏ କାରଣ ମତେ ବହୁତ କଷ୍ଟ ହୁଏ କାରଣ ଦେଖିଥିବେ ଯେତେବେଳେ ଆମେ କୌଣସି ଜିନିଷ ସାରିଲଣି ଟିକେ ଆମେ କାହାକୁ ଦେଖିବା କଣ ସିଏ ଆଖି ବନ୍ଦ ହେଇଯାଉଥିବ ଟିକେ ବି କରୁଥିବ କାଟିଲା କାଟିଲା ବୋଲି ଆମକୁ ଯଦି ସାମାନ୍ୟ ଛୁଞ୍ଚି ରେ ଏତେ କଷ୍ଟ ହଉଛି ଭାବିଲେ ଆମେ ଜଣଙ୍କର ବେକ ଗଳା କାଟୁଛେ ତାଙ୍କୁ କେତେ କଷ୍ଟ ହଉଥିବ? ସେଟା ମୁଁ ମୋ ମନ ଭିତରେ ନେଇଯାଇଛି ବୋଲି ମୁଁ ତାକୁ ଛାଡି ଦେଇଛି। ଠିକ ଅଛି ଆପଣ ନାନ ମିଙ୍କର ନାନା ମତ। ତ ସେ ଯେପର୍ଯ୍ୟନ୍ତ ଆପଣଙ୍କର ଚାଲିଛି ଆପଣ ଉପଭୋଗ କରିଚାଲନ୍ତୁ। ସବୁ ସେଇ କାଳିଆ ହାତରେ ଟେକି ଦିଅନ୍ତୁ। ସେଇୟା କଥା ଆଉ। ଆ ହୁଁ। ଆମର ତ ଏ ବେପାର ବାଣିଜ୍ୟ କଥା ଯିବୁ ଯୋଗା ପାଖରେ ଗୋଟେ ଯୋଗା ଦ୍ଵାର ମୁହରେ ଆମ ସକାଳୁ ପାନ ଫାନ ଭାଙ୍ଗୁ ପାନ ଫାନ ଭାଙ୍ଗିବୁ ପାନ ଫାନ ଭାଙ୍ଗି ଦେଲେ ପଇସା ରୋଜଗାର ହବ ରୋଜଗାର ହେଲେ ମୋର ଅର୍ଥନୀତି ପାଞ୍ଚ ଛଅଟି ପିଲା ଅଛନ୍ତି ସେମାନେ ପୁଣି ଚଳିବେ ନା ନାଇଁ।
ଗୋଟେ ପିଲା ମୋର ଆଜି ଗୋଟେ ମୋର ଅ ପିଲାଟେ ଯାଇଛି କାମରେ। ସିଏ ତାର ସାଇକେଲ ଦୋକାନ ରେ ଗୋଟେ କାମ କରୁଛି ବୁଝିପାରିଲେ ନା ନାଇଁ? ଗାଁ ଗାଁଉଲିଆ ଲୋକ ଆମେ କଣ କରିବା? ସବୁ ପୁଣି ନେଇକି ଆଗକୁ ବଢିବାକୁ ପଡିବ ନା ନାଇଁ?
ଆଜ୍ଞା ଆପଣ କଣ କହୁଥିଲେ?
ସେଇଟା ଅଲଗା ଥିଲା ଅଲଗା ଆଜ୍ଞା ହଁ ପୁରୀରେ ବା ଦୋକାନ ଆଉ କଣ କରିବା ବଡ ଦାଣ୍ଡ ଉପରେ ଆଉ। ଦୋକାନ ଟେ କରିଛି ଆଉ ପାନ ଦୋକାନ ଟେ ଆଉ। ଆମର ପାନ ଡିଲକ୍ସ ପାନକୁ ନିଅନ୍ତି ତିନିଟାକୁ ଦଶ ଟଙ୍କା ନଉ। ଆଉ ଚାଲୁ ଗୋପଳ ମିଠା ହେଲେ ଆପଣଙ୍କୁ ଆମେ ଛଅଟା ଦଉ।
ଏଇଆ ମୋ ସ୍ତ୍ରୀଟେ ଯିଏ ଅଛି ସିଏ ତାର ବଳିତା ଦୋକାନ ଦେଇଛି ମନ୍ଦିର ସାମ୍ନାରେ। ସିଏ ସିନ୍ଦୁର ବଳିତା ଆଉ ଅ କୁଙ୍କୁମ୍ମ ଫୁଙ୍କୁମ୍ମ ବିକେ ଆମର ଯାହା ଯେତିକି ପଇସା ହୁଏ ଆଜ୍ଞା ଆଜ୍ଞା।
ଆଉ ଯାହା ଯାହା ବିକେ ଆମେ ସେଇଥିରେ ଆଜ୍ଞା ଚଳିଯାଉ ଆଉ।
ଆଜ୍ଞା କିଛି ଆଜ୍ଞା
ଆପଣ ଯେତେବେଳେ ଆସିବେ ପୁରୀ ଆମକୁ କହିବେ ଆମେ ବଳିତା ରଖି ଥିବୁ ହେଲା।
ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣ କେବେ ବା ଆସିବେ କି ପୁରୀ?
ହଁ ହବ ଯଦି ବାହୁଡା ସମୟରେ ଯିବାର ଅଛି ଦେଖାଯାଉ ଏଜାମ ଯଦି ସରିଯାଇଥିବ ତାହେଲେ ଯିବୁ।
ହୁଁ ଏକ୍ଜାମ ସରିଗଲେ ଆସିବେ ନା କି ଆସିଲେ ଆମକୁ କହିବେ ଆଉ। ହେଲା। ଏଇଟା ତ ଜଗାର ଦ୍ଵାର ଏଠି ଆଉ କଣ ଲୁଚା ଛପା ସବୁ ଖୋଲା ମେଲା ଜଗାର ଆଖି ଯେମିତି ଖୋଲା ମଣିଷର ମନ ବି ସେମତି ଖୋଲା ରହିବା ଦରକାର ବୁଝି
ଆଜ୍ଞା ଆଜ୍ଞା ସେଟା ତ ବହୁତ ବି ଦୋକାନ ଅଛି। ଏଇ ଏଇ ସବୁର।
ଆଚ୍ଛା ଆପଣ କେମିତି ଚିହ୍ନିବେ ଭାବୁଛନ୍ତି?
ଚିହ୍ନିବେ
ଆଖି ବୁଝିଦେବେ ଆଖିରେ ଯଦି କାଳିଆ ଦେଖାଗଲା ତାହେଲେ କାଳିଆ ନିଜେ ନେଇକି ଲୋକଙ୍କ ସହିତ ଜୁଟେଇ ଦବ ସେଇଟା ଭାବିକି ଚାଲିବ।
ଆଜ୍ଞା।
ଶ୍ବାସେ ବସତି ଲକ୍ଷ୍ମୀ।
କଇଚ।
ତ ବିଶ୍ଵାସ ଭରିକି ମନରେ ଚାଲନ୍ତୁ। ନିଶ୍ଚୟ କାଳିଆ ସବୁ ଦରିଆରୁ ତମକୁ ନିଶ୍ଚୟ ପାର କରିବ ବୁଝିଲ। ଝି ହେଲା ନା?
ହ ସେଇଟା ଭଗବାନଙ୍କ ପାଖେ ଇଚ୍ଛା।
ହୁଁ ଯାହା ବି ମନରେ ଅଛି ବିଶ୍ଵାସ ତମେ ଯାହା ବି ମନରେ ଚାଲୁଛି ଥରେ ଜଣେଇକି ଦେଖ। ଖ ଜଗା ଜଗା ଯଦି ମାନେ ମୁଁ ଆଜି ଆପଣଙ୍କୁ କହୁଛି ଯାହାବି ଆପଣ ମନରେ ଭାବିକି ଦେଖନ୍ତୁ ଯଦି ସେଇଟା। ଆପଣଙ୍କ ମାନେ ନ ହେଇଛି ହଁ। ଟିକେ ବିଳମ୍ବ ହବ ବିଳମ୍ବ ହବ କିନ୍ତୁ ମୋ କାଳିଆ ଉପରେ ମୋର ସେତିକି ମୋ ଧନ ଉପରେ ବିଶ୍ଵାସ ଅଛି ସେ ନିଶ୍ଚୟ କରିବ ହେଲା ବିଳମ୍ବେ କାର୍ଯ୍ୟ ସିଦ୍ଧି। ବୁଝିପାଇଲେ?
ଆଜ୍ଞା ଆଉ ଆପଣଙ୍କ ବିଷୟରେ କଣ କୁହନ୍ତୁ?
ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଏତେ ରଖି ଜଗନ୍ନାଥଙ୍କୁ ଏତେ ମାନୁଛନ୍ତି ଏଇଟା ଦେଖି ଖୁସି ଲାଗିଲା।
କଣ କରିବା ଆଜିକାଲି ଦୁନିଆ ତେଲ ଲୁଣ ସଂସାରରେ ସମସ୍ତେ ମାୟା ପଛରେ ଧଉଛନ୍ତି ଆଜ୍ଞା। କିନ୍ତୁ ଆମେ ସବୁବେଳେ ଆମେ ସବୁବେଳେ ସାହାଯ୍ୟର ହାତ ପଢୁ କିଏ କେମିତି କଣ ତାକୁ ଗ୍ରହଣ କରେ ସେଇଟା ତା ଉପରେ ନିର୍ଭର କରେ। ଜଗାର ଦେଖିଛନ୍ତି ସବୁବେଳେ ବହୁତ ପ୍ରକାର ବେଶ ଥାଏ। କେତେବେଳେ ହାତୀ ବେଶ କେତେବେଳେ ମାନେ ତମର ଓ କଣ ସେଇଟା? ସୁନାବେଶ ହୁଏ କେତେବେଳେ ସିଏ ଆମର ନର ବେଶ ହୁଏ କେତେବେଳେ ନାରାୟଣ ବେଶ ହୁଏ ଯେମିତି ତାର ଯେମିତି ବେଶ ଅଲଗା ଅଲଗା ଅଛି। ମନୁଷ୍ୟ ମଧ୍ୟରେ ବି ସେମିତି କିଛି ପ୍ରକାର ବେଶ ଅଛି ଦେଖନ୍ତୁ ମୋର ଆଜି ପାନ ଦୋକାନ ଥାଏ। କାଲି ମୁଁ ଫ୍ଲିପକାର୍ଟ ରେ ଜବ କରିଥାଏ କି କାଲି କୋଉଥରେ ମାନେ କାଲି ଆମାଜନ ରେ ଥାଏ କି ଟି ସି ଏସ ରେ ଥାଏ ସେଇଟା ସୋ ସଂଯୋଜନା।
ସେଇଟା ମଣିଷର ଗୋଟେ ଭାବ ଥାଏ ଭାବଠୁ ନିକଟ ସେ ଅଭାବକୁ ଦୂର ଯାହାକୁ ଡାକିବ ସେ କାଳିଆ ହଜାର। ବୁଝିପାରିଲେ ନା କାଳିଆ ଠାକୁର ୱା। କି ବଢିଆ ଜିନିଷ ଦେଲେ କାଳିଆ ଠାକୁର ରାଇଟ। ଯାହା ହଉ ଆପଣଙ୍କର କଥା ବହୁତ ଭଲ ଲାଗିଲା ମତେ। ବୁଝିଲେ ନ ନାଇଁ ଆଉ ଭଲ ଆଉ ଦେଖିବା ଆଗକୁ ଯଦି କେବେ ସମୟ ମିଳେ ସୁବିଧା ମିଳେ। ଆମେ ପୁନଶ୍ଚ ଜଗନ୍ନାଥଙ୍କ ବିଷୟରେ ଆଲୋଚନା କରିବା। ଏଥର ମୁଁ ରଖୁଛି ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ।